ହ୍ୟାଲୋ ହଁ କଣ କରୁଛ?
ହୁଁ ଏଇ ପାର୍କ ପାଖରେ ଟିକେ ବୁଲାବୁଲି ହଉଛି ଆଉ।
ଓହୋ ଆଉ ଏମିତି ବସିଛି ଆଉ।
କଣ ସକାଳୁ ଖାଇଥିଲ?
ସକାଳୁ ଏଇ ଚାହା ରୁଟି ଆଉ।
ଆଚ୍ଛା।
ହୁଁ ଆଉ ତମେ କଣ ଖାଇଚ?
ମୁଁ ସକାଳ ଇଟିଲି ଆଉ ତରକାରୀ ଖାଇଛି ଆଉ।
ହୁଁ ହୁ ଆଉ ତମର ଏଇନା ବର୍ଷା ଫର୍ଷା କଣ କେମିତି ହଉଛି।
ଆମ ଆଡେ ବର୍ଷା କଣ ଦି ଦିନ ହେଲା ପୁରା ଲଘୁଚାପ ଦରଥିଲା ଆଉ ଆଜି ସକାଳୁ କ୍ଳିଅର ହେଇଚି ବାଦଲ।
ଓହ ଆମର ତ ସେଇ ଦି ତିନି ଦିନ ହବ ବର୍ଷା ସେମିତି ଉଠଉଛି ସେଇ ଚାରିଟା ବେଳେ ବର୍ଷା। ଆଜି ଟିକେ ଖରା ଦେଇଛି ଫଳେ କାମୁଳି ଦଉଛି ଏଇଟା ଇଏ ହଉଛି।
ହୁଁ ତାପରେ ବି ଦି ଦିନ ହବ ନାହେନେ ଏପଟେ ଆମ ବହୁତ ଜଳେ ହେଇଥିଲା ବିଜୁଳି ଚଢଚଡି ମାରୁଥିଲା ନା। ସେ ଆମର ଆମ ସବୁ ମାନେ କରେଣ୍ଟ ବି ନଥିଲା ତିନି ଦିନ ହେଲା ବହୁତ ହଇରାଣ ହେଇଥିଲା ନେଟାର୍କ ବି କିଛି ନଥିଲା। ହଁ ଗଣେଶ ପୂଜା ହଉଛି କଣ ରଥଯାତ୍ରା ଆମର।
ହଁ।
ରଥଯାତ୍ରା ଆମର ଏଠି କଣ କହିଲୁ ସେ ସବୁ ଏବେ ତ ରଥ କାମ ସବୁ ଚାଲଛିି ବି ସବୁ।
ହଁ।
ମାନେ ସରିନି ରଥ କାମ ଚାଲିଛି ଏବେ ରଥଯାତ୍ରା। ତାପରେ ଏବେ ରଥ ଠାକୁରଙ୍କୁ ବି ଟିକେ କାମ ଚାଲିଛି କଲର ହେଇା ନୂଆ ହବ ହଉଛି ନା।
ହୁଁ ସେ ରଥ କାମରେ ହଁ।
ମରିବି ସେଇଠି ଅଛି ତ ସେଇଟା ଗାଁରେ ହୁଏ ନା କିଛି ଗାଁ ରରୁ ଟିକେ ଦୂର ଜାଗାରେ ହୁଏ ରଥଧାରା।
ସେ ଗାଁରେିଁ ହୁଏ ଗାଁରେ ବହୁତ ଜାଗା ହୁଏ ମାନେ ଦି ତିନିଟା ହିଁ ରଥ ହୁଏ ଆମ ଗାଁରେ। ସବୁ ସାଇ ୱାଇଜିନ୍ କରୁଛନ୍ତି ତ।
ଆମର ସେମିତି ଗୋଟେ ସାହିରେ ସେମିତି ଗୋଟେ। ହୁଏ ତାପରେ ପାଖାପାଖି ତିନି ଚାରି କିଲୋମିଟର ଭିତରେ।
ହୁଁ।
ଏ ଟିକେ ଭଲ ହୁଏ ଆଉ ରଥ ଯାତ୍ରା ଇଏ। ଦିଟା ଜାଗାରେ ହୁଏ ଦୋକାନ ଫୋକାନ ବସେ ଆଉ। ଦୋକାନ ଫୋକାନ ବସିକି ଭଲ ଇଏ ହୁଏ ଆଉ।
ଆଉ ତାପରେ ରଥଯାତ୍ରା ଏମି ତ କହୁ ଯୋନ ଯୋଉ ବର୍ଷ ରଥଯାତ୍ରା। ତା ସବୁର୍ଷ ହିଁ ବର୍ଷା ବି ହଉଛି।
ହଁ ବର୍ଷା ତ ଏଟା ତାର ହବ ଆଉ ହବ ଏଇଟା ପଶେଣ୍ଟ। ରଥଯାତ୍ରା ଦିନ ଯାହାବି ହେଲେ ବର୍ଷା ହବ।
ସନ୍ଧ୍ୟା ମାନେ ଯଉ ଚାରିଟା ବେଳକୁ ଷ୍ଟାର୍ଟ ହବ ରଥଯାତ୍ରା ଟଣାଯେ। ପୁରା ରାତି ସାତଟା ବାଜିବ ପୁଣି ବାଜା ଫାଜା ଆଇଥିବ ମାଇକି ସେ। ଉ ଅଇଥିବ।
ଅ ଆଉ ମେଳା ଟାଇପ ର ଦୋକାନ ଫୋକାନ ବସେନା ନାଇଁ ସବୁ ଖାଇବା ଷ୍ଟଲ ଆଉ।
ଏତେ ବି ହୁଏନି ଭଲ କିନ୍ତୁ ଆମର ଏପଟେ ଅଲଗା ସବୁ। ପର୍ବପର୍ବାଣି ହୁଏ ଆଉ।
ହୁଁ ଆମର ଏପଟେ ରଥଯାତ୍ରା ସେଇ। ଦୋକାନ ଫୋକାନ ବସେ ଖାଇବା ଷ୍ଟଲ୍ ଜିନିଷ ବସେ ଆମ ଗାଁ ରୁ ଦି ତିନି। କିଲୋମିଟର ଭିତରେ ଆଉ।
ହଁ ଆମର ଏବେ ଗାଁ ପାଖରେ ଆଉ ଗୋଟେ ଅଛି ମାନେ ରଥଯାତ୍ରା ତା। ପରଦିନ ତାଙ୍କର ସେଠି ହୁଏ।
ଆମ ରଥଯାତ୍ରା ପରଦିନ ତାଙ୍କର ସେଠି ରଥଯାତ୍ରା।
ହଁ କିନ୍ତୁ ସେଠି ଆମର ବହୁତ ଦୋକାନ ଫୋକାନ ପଡେ। ଦୋକାନ ହୁଏ ମୀନା ବଜାର ଟାଇପ୍ର ବହୁତ ବି ପଡ଼େ ହ।
ହୁଁ ହଁ ରହ ସେଇଟା ହଁ ଗାଁ ରେ କଣ କି ସେମିତି ଖାଲି ରଥ ଟାଣି ଦିଅନ୍ତି। ଆଉ ଟିକେ ଦୂର ଦି ଚାରି କିଲୋମିଟର ଦୂର ପାଖାପାଖି ଭଲ ହୁଏ ଆଉ। ହଁ ହଉ।
ସବୁ ବଡ ବଡ ମାନେ ସବୁ ବାଦ୍ୟ ଯନ୍ତ୍ର ଆସେ ବିଭିନ୍ନ ପ୍ରକାର ଆଉ ତା। ଯୋଉ ତ ହଉ କିନ୍ତୁ ବହୁତ ସାରା ଦୋକାନ ପଡେ ଦି। ତିନି ଦିନ ଧରି ତାଙ୍କର ସେଠି ଆମ ମେଳ ହୁଏ।
ହଁ ମେଳା ଟାଇପ ର ଦିଇ ତିନ ଦିନ ଦୋକାନ ବସେ ଆଉ ସେଇଟା ଆର ଏଠି ଗୋଟ ଦିନ ଯୋଉଦିନ ରଥ ଟାଣନ୍ତି ସେଦିନ ଗୋଟେ।
ହୁଁ।
ତା ଦିନ ସେମିତି ସେଇ ଦୋକାନ ଫୋକାନ ବସେ ସେଇ ଗୋଟିଏ ଦିନ। ଗଡ ଦିନ ରଥଯାତ୍ରା ହୁଏ ହଁ ସେଇ ଖାଇବା। ଷ୍ଟଲ୍ ଖାଇବା ଇଏ ଆଉ ଝିଅ ଛୁଆ ଙ୍କର ଷ୍ଟେସନାରୀ ଫେସନାରୀ ଜିନିଷ ଏଇ। ଏଇ ଜିନିଷ ଆଉ।
ଇମା।
ଆଉ ଏଇନା ତ ବର୍ଷା ସିଜିନ ଯେ ଗଛ ଯା ଆମର ସେଠି ଦୁରୁଛିଆ ମେଳା ହେଲା ଗଛ ଚାରା ଗଛ ସବୁ ବିକ୍ରି ହୁଏ।
ହୁଁ ହୁଁ ତାପରେ। ରଥଯାତ୍ରା ଯୋଉଦିନ ସେଦିନ ମ ଠାକୁର ଯିବେ ମାଉସୀ ମା ଘରକୁ ସେଦିନ ସବୁ ମାଉସୀ ମା ଘର ସବୁ ମାନେ ହେଇଥିବ ମାନେ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିବେ।
ହଁ ସେଟା ହୁଏ ହଁ।
ତିନିଶହ ଚାରିଶହ ଲୋକଙ୍କ ପାଇଁ ସେଠି ପ୍ରଶାସନ ରଥଯାତ୍ରା ଟଣା ହବ।
ହଁ ଗାଁ ଲୋକ ସବୁ ଖାଇବେ ଯିଏ ଯେମିତି ଆସିଥିବ ବାହାରୁ ସବୁ ଖିଆପିଆ କରିବେନି ଆଉ।
ହୁଁ ଠାକୁର ମାନ ତାଙ୍କୁ ସବୁ ମାନେ କଅଁ କହିଲ ଲାଷ୍ଟରେ ସରିବନି ଠାକୁର ଙ୍କୁ ମାଉସୀ ମା ଘରକୁ ପୁରା ଝୁଲେଇ ଝୁଲେଇ ନିଆଯିବ ତାଙ୍କୁ।
ହଁ।
ସେ ସରୁ ସରୁ ଆ ଇଏ ଆଠଟା ନଅଟା ହେଇଯାଏ ସେ କାମ ସରୁ ସରୁ। ଉ ପୁଣି ଆ ଏବେ ପୁରୀ ଯିବାର ଅଛି ପ୍ଲାନିଂ ନା ନାଇଁ ରଥଯାତ୍ରାକୁ?
ପୁରୀ ତ ନାଇଁ ଏଇ ଗାଁ ପାଖାପାଖି ଦେଖିଦବା। ପୁରୀ ତ ଯିବାର ଅଛି ଯେ ସେ ଆମର ଶ୍ରାବଣ ମାସ।
ଉଁ ହୁଁ।
ଶ୍ରାବଣ ମାସ ଭୋଲ୍ ବମ୍ ଟାଇମ୍ ରେ ପୁରୀ।
ହୁଁ କିନ୍ତୁ ପୁରୀରେ ମାନେ ରଥଯାତ୍ରା ବେଳୁ ଉପ ବହୁତ
ହଁ ଲୋକ ତ ପୁରା ଏତେ ପୁରା ରହିବେ।
ଯାଇଚ ନା ଯାଇନ କେବେ ରଥଯାତ୍ରା ଟାଇମ ରେ?
ନା ରଥଯାତ୍ରା କୁ ସେମତି ଯାଇନେଇ। ରଥତ୍ରା ପରେ ପରେ ତ ଶ୍ରାବଣ ମାସ ପଳେଇ ଆସେ ଭୋଲ ବମ୍ ଗଲା ଟାଇମ ରେ ପୁରୀ ବୁଲାବୁଲି କରିକି ସବୁ ଆସୁ ଆଉ।
ଆମେ ସବୁ ବର୍ଷ ଯାଉ କିନ୍ତୁ ଦେଖିବା ଏ ବର୍ଷ କଣ ହଉଚି କେମିତି କଣ।
ଆଉ ଭୋଲ ବମ ଯାଅ ନା ନାଇଁ?
ହୁଁ ବୋଲବମ୍ ଯାଉ। ହଁ ଆମେ ଏଇ ଯୋଉ ଯୋଉ ଚାରିଟା କି ପାଞ୍ଚଟା ଯୋଉ ପାଳି ଥାଏ ଆମର ଆମେ ସବୁ ପାଳିଆ ହିଁ ଯାଉ। ଲାଷ୍ଟ ପାଳି ଟା ଆମ ଗାଁ ମନ୍ଦିର ରେ ଆଉ ଯାହା ଦେଖ କି ବାହାରେ ଦୂରରୁ ଏମିତି ଯାଉ ଆଉ।
ପାଳିଟା ଗାଁ ମନ୍ଦିରରେ ଯିଏ ଯୁଆଡେ ସବୁ ଆସିଥିବେ ସବୁ ଉଁ ସୁ ପ୍ରସାଦ ସେବନ ଏମିତ୍ ସବୁ ହୁଏ ଆଉ।
ହୁଁ ରାତିରେ ଆମର ସବୁ ଗୋଟେ ମାନେ ଗାଁ ରେ ତା ଦି ଦିନ ପୂର୍ବରୁ ପୁରା ସବୁ ଲିଷ୍ଟ କରାହବ କେତେ ପିଲା ଯିବେ ଗାଁରୁ। ଲାଷ୍ଟ୍ ରେ ସେଇ ଅନୁସାରେ ଗୋଟେ ଗାଡି ଟ୍ରକ୍ ଟେ ବୁଝା ହବ ମାନେ ଆଉ ତ ଡାଲା ଗାଡି ଏତେ ଅଧିକା ତା ସହିତ ଗୋଟେ ଟ୍ରକ୍ ବୁ ଯା ହେଇଥା ଟ୍ରକ ରେ ସବୁାନେ ପଛଆଡେ
ହୁଁ ବକ୍ସ ଫସ ସବୁ ଲଗାଯିବ। ଭଲ ଲାଗେ ମାନେ ସେଇ ଶ୍ରାବଣ ମାସ।
ଲାଷ୍ଟ ଦିନ ସେ ବକ୍ସ ପୁରା ସେ ଗାଡି ପାଣି ଉଠେଇେଆ ଏତେ ସେ ଗାଡି ରହିବ। ସେ ଗାଡି ଆଗେରେ ଯିବ ପୁରା ଶହେ ଦୁଇଶ ପିଲା ପୁରା ତା ପଛେ ପଛେ ଲାଇନ୍ ହେଇକି ଯିବେ। ହୁଁ ତାପରେ ସେ ସ୍ ମାନେ ଗାଁ ମାନେ ହେଠୁ ଚାରିଟା ପାଞ୍ଚଟା ମାନେ ଏଠୁ ବାହାରିଲା ବେଳୁ ଏଠି ଆସି ଲାଗିଯାଏ ଆଟଟା ନଅଟା ବେଳୁ ତାପରେ ଏଠି ବି କିଛିଟା ପିଲା ଥିବେ ଆମର ସେମାନେ ପ୍ରସାଦ ସେବନ ପାଇଁ ସବୁ କାମ କରିଥିବେ।
ହଁ ସେ ରୋଷେଇ ବାସ ଯୋଉଠି ରହିବ ଖଣ୍ଡେ ରୋଷେଇବାସ ହବ ହଁ ଦି ଜଣ ଖଣ୍ଡେ ସାଙ୍ଗେରେ ଯାଇ ଥିବେ ରୋଷେଇ କରିବା ପାଇଁ ଆଉ।
ହୁଁ ନାଁ ଏଟା ଆମ ଏଇ ଯୋଉ ବିଦ୍ୟାଳୟ ଥାଏ ନୁହଁକି ଆମ ବିଦ୍ୟାଳୟ ମାଇନର ସ୍କୁଲ ଯୋଉ ବିଦ୍ୟାଳୟ ସେଠି ଆମର ହୁଏ ହୁଁ।
ହୁଁ ଆମର ବି ସେଇ ଜିନିଷ ତ ଆଉ।
ସେ ସବୁ ନ ହୁଏ ତାପରେ ଫୁଣି ସକାଳୁ ସକାଳୁ ଉଠିକି ଫୁଣି ଗାଧୁଆ ସାରିକି ପୁଣି ଫୁ ମନ୍ଦିରରେ ଲାଇନ କରି ଦଉ।
ହଁ। ଆଉ ବାହାରୁକୁ କୁଆଡେ କୁଆଡେ ଯାଇଛ ସେଇ ପାଖାଆଖୁ
ନାଇଁ ଯୋଉ ବୋଲବମ୍ ତ।
ହୁଁ।
ବୋଲବମ ଆର ବର୍ଷ ଯାଇଥିଲୁ ଗୁପ୍ତେଶ୍ଵର କୋରାପୁଟୁ ଯାଇଥିଲୁନୁ। ହେପଟେ ତ କୁହନି ଭାଇ ହଇରାଣ ବୋହୁତୁ ଆଗ ଫା ମାନେ ନି ଜା ହାତ ଆଗ କା ଉଁ ଆଗ ନିଜ ହାତରେ କ୍ୟାସ ଆଉ ନେଟୱାର୍କ ତ ଛାଡ ନେଟୱାର୍କ କଥା ହିଁ କହି ହବନି ଏଠି। ମାନେ ଏଠି ବୋହୁତ ଥର ହଇରାଣ ହେଇଗଲୁ ଗାଡି ଯୋଗୁଁ। ମାନେ ଗାଡି ମାନେ ସେ ଗାଡିବାଲା ଗୋଟେ ଜାଗାରେ ଅଛି ତା ମୋବାଇଲ୍ ଲାଗୁନି ସା କତିରେ ମୋବାଇଲ୍ ଅଛି।
ହଁ ସେଇଭଳିଆ ବା ଆମେ ସିମତି ଆମେ ବି ସେଇଠି ଗନେ ଆମେ କହିିଥିମୁ ଦଶ କିଲୋମିଟର ପାଞ୍ଚ କିଲୋମିଟର ଭି ତେରେ ରହିବ ସିଏ କଁ କରିବେ ଆହୁରି ଆଗୁକୁ ପଳେଇଥିବେ ଆଉ ଦି ଚାରି କିଲୋମିଟର।
ଉଁ
ଆଉ ଫୋନ କରିବୁ ଫୋନ୍ ଲାଗିବନି କୋଉ ପାଖେରେ ଅଛ ଏଇ ଜିନିଷ ହିନ୍ତି ତ ହ ହୁଏ ଆଉ।
ସବୁ ଆସ୍ତେ ଆସ୍ତେ ଏମତି ହେଇକି ଫୁଣି ତାକୁ ପିଲା ଫୁଣି ସବୁ ଏକାଠି ହେଲାକୁ ଫୁଣି ମିଶି ବୁଲାବୁଲି ବି ଏତେ ବି ହେଇପାରେ ନାହିଁ।
ହୁଁ। ଏସବୁ ଜିନିଷଟା ଭଲ ଲାଗେ ନା ଶ୍ରାବଣ ମାସଟା ଯେତେବେଳେ ଆସିବ ହଁ ହଁ ଆମର ଭଲ ଲାଗେ।
ଫୁଣି ଉଁ ହୁଁ ହଁ ଆଉ
ଆଉ ରଜ କିମତି କଣ ଚା ହେଲା?
ରଜ ତ ଆମର ଏପଟେ ହୁଁ ଆମର ଟିକେ ରଜ ମହୋତ୍ସବ ହୁଏ ଆମର ରଜ ରଜ ମହୋତ୍ସବ ହୁଏ ଆମର ମାନେ ଆମ ଏଟା ଗୋଟେ ପଞ୍ଚାୟତ ନା ପଞ୍ଚାୟତର ମା ମାନେ ଆମର ଗାଁ ହଉଛି ମାନେ ଆମ ଗାଁରେ ହଉଛି ପଞ୍ଚାୟତ ଯେହେତୁ ଆମ ଗାଁ ଉପେରେ ସବୁ ଡି ପେଣ୍ଡେଡେ ହେଇଟା ଆମର ଗୋଟେ ମନ୍ଦିର ପ୍ରାଙ୍ଗଣ ଗୋଟେ ପାର୍କ ଅଛି।
ହଁ।
ସେଠି ଆମର ମାନେ ରଜ ମହୋତ୍ସବ ହୁଏ ଆମେ ତ ମାସେ ଆଗୁରୁ ତାର ସବୁ ବ୍ୟବସ୍ଥା କରାଯାଏ। ବିଭିନ୍ନ ବୈଠକ ମାନେ କରାହେଇକି ସବୁ ମାନେ କିଏ କୋଉଥିପାଇଁ କିଏ ମାନେ ସବୁ ଜଙ୍ଗଲୁକୁୁ ଯିବୁ। କାଠ ଫାଠ ଆଣିକି ପଟା ତାକୁ ତିଆରି କର ବଢେଇ ଯୋଉ ହୁଁ। ବଢେଇ ଯିଏ ଆସେ ତାକୁ ପୁଣି ହଁ ତାକୁ ଫୁଣି ବଢେଇମାନୁଙ୍କୁ ଡକା ହୁଏ। ଏ ତିନ ଚାରି ଦିନ ହବ ପୁରା
ହୁଁ ଆମର ବି ରଜ ମହୋତ୍ସବ ସିମତି ପୋଗ୍ରାମ୍ ତିନି ଚାରି ଦିନି ରୁହେ। ସେମିତି ସବୁ ଡୋଳି ସେ ପଟା ଫଟା ଦୋଳି ପଡ଼େ ଛୁଆଙ୍କ ପାଇଁ ଉଁ ସେଇ ଗାଡ଼ି ଡୋଳି ଚକ୍ରି ଡୋଳି।
ହଁ ସେଇ ଯୋଉ ଆମର ତ ଏବେ କାଲି ସେମିତି ମୀନାବଜାର ଟାଇପ୍ ରେ ଏବେ ଆମର ଛୋ ଛୋଟକାର ପଡ଼ିଥିଲା ଆର ଇଅର ଭାବୁଛୁ ମାନେ ଆର ବର୍ଷ ଭଲ ଭାବରେ କରିବୁ ଆଉ।
ହୁଁ ଆମର ଏଠି ପୁରା ଭଲର ଇଏ ହୁଏ ପିଠାପଣା ଆମର ସେଠି ଷ୍ଟେଜ ପାଖରେ ଦେବେ ସବୁ ଷ୍ଟଲ ଲାଗିଥିବ ଚକୁଳି ପିଠା କାକରା ଫାକରା ଏମିତି ସବୁ ଖାଇବା ଜିନିଷ ତିଆରି ହୁଏ। ସିଏ ଗଲେ ସେଠି ପ୍ରୋଗ୍ରାମ୍ ଫୋଗ୍ରାମ୍ ଦେଖନ୍ତି ପିଠାପଣା ଖାଆନ୍ତି।
ହଁ ତାପରେ ବି ଆମ ମାନେ
ତାଙ୍କର ଝୋଟି ଆଉ ମ୍ୟୁଜିକ୍ ଚେୟାର ଏମିତି ସବୁ ଖେଳ ସବୁ ହୁଏ ଭଲ ରକମର ହୁଏ ଏଠି ଆମର। ରଜ ତିନି ଦିନ ଇଏ ଚାରି ଦିନ ପାଞ୍ଚ ଦିନ ହୁଏ ଲା ଷ୍ଟ ରଜ ଦିନ ରଜ ସବୁ ବାଟେଇବେ ରାଧାକୃଶ ଷ୍ଣ ଏମିତି ହେଇକି ପ୍ରସେସନ ହେଇ ଗାଁ ଟା ବୁଲିକି ରଜ ବାଟନ୍ତି ଆଉ କଣ?
ହୁଁ ହୁଁ ତମର ତ ତ ଆମଠୁ ଆହୁରି ବି ବହୁତ ଭଲ ହଉଛି। ଆମ ବାସ୍ ନର୍ମାଲ ତିନି ଦିନି ତାପରେ ଦିନ ମାନ ଯିଏ ଯୁଆଡ଼େ ବୁଲୁଛ ବୁଲ ଚାରିଟା ବେଳ ଆସିବ ମାନେ ସେ ଜାଗା ମାନେ ଯୋଉଠି ଆମ ପ୍ରୋଗ୍ରାମ ହବାର ଅଛି ସେଇଠି ସବୁ ହଁ ସେ ଛବୁ ଛୋଟ ଛୁଆଙ୍କର ସବୁ ଥିବ ଖେଳ ମ୍ୟୁଜିକ୍ ଚେୟାର ସେ ପୁଚି ସେ ଡ୍ରଇଂ ଆଉ କୁଇଜ୍ ଏମିତି ସବୁ ରହିବ।
ହୁଁ ରଜ ପାନ ଫାନ ବିକ୍ରି ହଉଥିବ ପିଠା ପଣା ଏମିତି ସବୁ ଦିଆଯାଏ।
ହୁଁ ସବୁ କମ୍ପିଟିସନ ତାପରେ ରାତିରେ ବି ଆମର ମାନେ ଛୁଆଙ୍କ ନୃତ୍ୟ ପ୍ରୋଗ୍ରାମ ବି ରହିଥାଏ।
ହଁ ଗାଁ ଛୁଆ ନାଚିବେ ବାହାରୁ ଛୁଆ ବୋଧେ ଆସ
ହୁଁ ହୁଁ ସବୁ ମାନେ ରଜ ଟା କଣ ସବୁ ଝିଅ ମାନଙ୍କ ହିଁ ପର୍ବ। ଝିଅ ପିଲା ହିଁ ଅଧିକ ସବୁ ଏଥିରେ। ହେଲେ ଆମେ ଯାହା ରହିକି ତାଙ୍କୁ ସହଯୋଗ କରିବା କଥା ଯାହା।
ହଁ। ଆଉ ସେଇ ପ୍ରତିଯୋଗିତା ସବୁ ଯୋଉ ହୁଏ ସବୁ ସେ ଝିଅ ଛୁଆ ସ୍ତ୍ରୀ ଲୋକ ଯୋଉ ଆସିଥିବେ ତାଙ୍କ ପାଇଁ
ପୁରସ୍କାର ତରଣ ଭଳିଆ ମାନେ ପୁରସ୍କାର କିଏ କୋଉଥିରେ ହେଲା ଫାଷ୍ଟ କିଏ ଶେ କେଣ୍ଡ ତାପରେ ଆମ ଗାଁ ରେ ବି ମାନେ ଯୋଉ ହେଇଥିବ ଇଏ ମାନେ କିଏ ଧରି ନିଅ ଟେନ୍ଥ ରେ ପାଇବେ ଆମ ଦଶମ ପରୀକ୍ଷାରେ ବି ଯିଏ ହାଏଷ୍ଟ ମାର୍କ ରଖିଥିବ ସବୁଠୁ ଅଧିକ ମାର୍କ ରଖିଥିବ। ତାକୁ ବି ମାନେ ସମ୍ମାନ କରାଯାଏ।
ହଁ ସେଇ ଜିନିଷ ହୁଏ ତାପରେ ଆମର ଯଉ ମେଡିକାଲ୍ ଫେଡିକାଲ୍ ରେ ଯଉ ଆମର ଯିଏ ବ୍ଲଡ ଫ୍ଲଡ଼ ଦିଅନ୍ତି ଇଏ। ସେଇ ଜିନିଷ ଇଏରେଧ ପୁରସ୍କାର ଫୁରସ୍କାର ଗୋଟେ ଏମିତି ଥାଏ।
ଗାଁ ର ମାନେ ମାନେ ସଭାପତିଙ୍କୁ ଏଠି ଆମର ମାନେ ଗାଁ ର ଗୋଟେ ମୁରବୀ ହିସାବରେ ତା ଙ୍କୁ ବି ମାନେ କରାଯାଏ ପଦ ହୁଁ ତାଙ୍କୁ ବି ମାନେ ପୁରସ୍କୁ କଣ ପାଇଁ ତ ଇଏ ହୁଏ?
ବେଶି ଜିିନଷଟା ହୁଏ।
ହୁଁ। ହବନି।
ଓଉ ହୁଁ ସେଇ ଜିନିଷ ତ ପିଲା ମାନଙ୍କ ଚା ସବୁ ଯଉ କହିଲେ ବୈଠକ ବସିକି ସବୁ ପଇସା ଆଦାୟ କରିବା। କଣ କେମିତି କରିବା କଣ ସବୁ ଜିନିଷ ହୁଏ ଆଉ ରଜ ଆଗୁରୁ ହଁ।
ହୁଁ ଭାଇ ଆଉ କଣ କହ?
ଆଉ କୋଣ ଆଉ କଣ ସବୁ।
ହୋଉ ଭାଇ ମୁଁ ରହୁଚି ଆଉ କାମ ଟିକେ ଅଛି ହଁ ଭାଇ ଆଉ